ଆଜ୍ଞା କୁହନ୍ତୁ।
ବନ୍ଧୁ ପ୍ରଣାମ।
ପ୍ରଣାମ।
ବନ୍ଧୁ କଣ କରୁଚନ୍ତି?
ଏଇ ଏବେ ଆସିଚି ଖାଇକି ବସିଚି ଆଉ। ଆପଣ କଣ କରୁଚନ୍ତି?
ଏ ବନ୍ଧୁ ଏବେ ଏଇ କଣ କରିବି ଟିକେ ଯାଇଚୁ ଟିକେ ଏଇ ଡା କ୍ତର ଙ୍କ ପାଖକୁ ଯାଇଥିଲି ଏବେ ଆସିଲି ଆଉ।
କଣ ହେଇଚି କି?
ବନ୍ଧୁ କଣ ହବ ଦାନ୍ତଟି ଟିକେ ପୋକ ଖାଇଯାଇଚି ବନ୍ଧୁ।
ଓହୋ କେମିତି କଣ ହେଇଚି କି ଦାତ କଣ ଖାଉଥିଲେ କି ଆପଣ?
ବନ୍ଧୁ କଣ କରିବି ଆପଣଙ୍କୁ କଣ କହିବି ବନ୍ଧୁ ଟିକେ ଅଧିକ ଟିକେ ଏଇ ଯୋଉ ମିଠା ଜିନିଷ ସେବନ କରିବା ଫଳରେ ଦାନ୍ତର ବନ୍ଧୁ ପରିସ୍ଥିତି ବହୁତ ଖରାପ। ଏବେ ଟିକେ ଯାଇଥିଲି ଡାକ୍ତରଙ୍କ ପାଖକୁ ଯାଇଥିଲି। ତାଙ୍କ ଠୁ ଟିକେ କିଛି ପରାମର୍ଶ ନେଲି ସେ ସେ କହିଚନ୍ତି ଏମିତି ଆଉ କିଛି ଖାଇ ମିଠା ଜିନିଷ ଖାଇବେନି ନହେଲେ ଦାନ୍ତର ଅବସ୍ଥା ରହିବନି ଭଲ, ଆପଣଙ୍କର ବନ୍ଧୁ ଏମିତି କିଛି ହେଇଚି କି?
ହଁ ଏମତି ଦା ମୋର ଦାନ୍ତ କିଛି ସେମିତି ଅସୁବିଧା ହେଇନି ତ ମିଠା ଜିନିଷ ଖାଇବାରୁ ଟିକେ ଅ ଶରୀର ଉପରେ ଟିକେ ଅଧିକା ପ୍ରଭାବ ପଡୁ ଚି ଟିକେ ପେଟ ଫେଟ ବାହାରି ଆସିଚି।
କଣ ତମ ଘରେ କାହାର କଣ ଦାନ୍ତର କେବେ ଏମିତି କଣ କଣ ଅସୁବିଧା କିଛି ସମ୍ମୁଖୀନ କରିଚନ୍ତି କି ଆପଣ
ଥିଲା ବୋଉର ହେଇଥିଲା। ସେ ସେ ଟିକେ ମିଠା ଫିଠା ଜିନିଷ କମ ଖା ଆଉ। ଆଉ ସେ ଟିକେ ଦାନ୍ତ ଉପରେ ଟିକେ କମ ପ୍ରେସର ପକାଏ ନା ଆଉ।
ଆଉ ବନ୍ଧୁ ଆପଣଙ୍କ ବୋଉଙ୍କର କେମିତି କଣ ଭଲ ହେଇଥିଲା ମାନେ କଣ ଲଗେଇଲେ ଦାନ୍ତରେ କି କଣ କଲେ? କେମିତି ଗରମ ପାଣି କିୁ କୂଳ କୁଚା କରିବାକୁ କହିଥିଲେ କି କଣ ଏମିତି କିଛି ଥିଲାକି ଆପଣଙ୍କ ବୋଉ
ସେମିତି ସେମିତି କିଛି ଆଉ ମୁଁ ଏତେ ଅ ଜାଣିନି। ତ ମୁଁ ଯେତିକି ଜାଣିଚି କି ମିଠା ଖାଇଲେ ଦାନ୍ତ ଖରାପ ହବ।
ହଁ ବନ୍ଧୁ। ଆ ବନ୍ଧୁ ମୁଁ ଟି ଏଇ ଯୋଉ ଆମ ଗଣମାଧ୍ୟମ ଦ୍ଵାରା କିଛି ଶୁଣିବାକୁ ପାଇଥିଲି କି ଦାନ୍ତରେ ଲୋକମାନେ ବଡ ବଡ ଯାନ ମାନଙ୍କୁ ଟାଣି ପାରୁଚନ୍ତି। ବନ୍ଧୁଏ ଆ ବିଷୟରେ ଆପଣ ଜାଣିଚନ୍ତି କି?
ଉଁ ଜାଣିଚି ସିଏ ଗୋଟେ ମୋଟା କାଟିଆ ଲୋକ ଟେ ଏ ଗୋଟେ ଦାନ୍ତରେ ତାର ଗୋଟେ ପ୍ଲେନ କୁ ଟାଣିଦେଲା ଉଡା ଜାହାଜକୁ।
ହଁ ବନ୍ଧୁ, ହଁ ସେ ହଁ ସେଇ କଥା ବନ୍ଧୁ ଆପଣ କୋଉଥିରେ ଗଣମାଧ୍ୟମରେ
ହଁ ଏଇ ଗଣମାଧ୍ୟମ ଦ୍ଵାରା ଦେଖୁଥିଲି ଆଉ
ଓ ନା ବନ୍ଧୁ ମୁ ସେୟା ଆପଣଙ୍କୁ କହିଲି ତ ମୁଁ କହିଲି ବନ୍ଧୁ ଏଇ ଯୋଉ ଲୋକମାନେ ଦାନ୍ତ ଦ୍ଵାରା ଯେ ଜାଣି ପାରୁଛନ୍ତି ଇଏ କୁ ତାହେଲେ ଆମେ ବି ଜାଣିବା ଆମର ତ କଣ ଏତେ ମାନେ କମଜୋର ହେଇଯାଇଛି ଯେ ଆମ କଣ ଦାନ୍ତରେ କଣଟେ ଖାଇବା ଖାଇଲେ ଆମ ଦାନ୍ତଟି ନଷ୍ଟ ହେଇଯିବ।
ସେଇଟା ଆ ଦାନ୍ତ କୁ ଡେଲି ସଫା କରିବା ଆମ ଦରକାର। ଆଉ ଦାନ୍ତ ଦାନ୍ତ ବି ଟିକେ ଯତ୍ନ ନବା ଦରକାର।
ହଁ ବନ୍ଧୁ।
ମୁହଁରେ ଟିକେ କିଛି ବ୍ୟାୟାମ ଫ୍ୟାୟାମ ଯେତିକ ସବୁ ମୁହର ବ୍ୟାୟାମ କରିବା ଦରକାର।
ବନ୍ଧୁ ଆପଣଙ୍କ ଦାନ୍ତ ଏବେ ମାନେ କେମିତି କଣ ଅଛି ଭଲ ଅଛି ନା ଦାନ୍ତର ଅବସ୍
ନାଇଁ ଆଗରୁ ସେ ଯୋଉ ମିଠା ଜିନିଷ ସେବନ କରୁଥିବାରୁ ମୋର ଦାନ୍ତ ଟିକେ ଖରାପ ଥିଲା ତାପରେ ଧୀରେ ଧୀରେ ତାପରେ ମୁଁ ଜାଣିଲି କି ଏମତି ଏମିତି ମିଠା ପିଠା ଖାଇବାରୁ ଦାନ୍ତ ଖରାପ ହଉଛି ତ ଅ ମୁଁ ଟିକେ ମିଠା ଜିନିଷ ବନ୍ଦ କରିଦେବି।
ହଁ ବନ୍ଧୁ ବନ୍ଧୁ ଆପଣଙ୍କ?
ମୋ ଦାନ୍ତ ଦାନ୍ତ ଫାନ୍ତ ଟିକେ ଠିକ ଅଛି।
ବନ୍ଧୁ ଆପଣଙ୍କ ଯୋଉ ଆପଣଙ୍କ ଗାଁ ଗ୍ରାମ ଅଞ୍ଚଳରେ ମାନେ ଏଇ ଦାନ୍ତର ଡାକ୍ତର ମାନେ ଅଛନ୍ତି ନା ଆପଣ ଦୂରକୁ ଯାଆନ୍ତି ନା କଣ ଆପଣଙ୍କର ଦାନ୍ତ ପାଇଁ ଫ୍ୟା ମାନେ କଣ କେମିତି ସୁବିଧା ରହିଛି ନା ଅସୁବିଧା ହଉଛି ତା ବିଷୟରେ କିଛି ବନ୍ଧୁ କହିପାରିବେ କି?
ବନ୍ଧୁ ଆଉ ଆପ ଆମର ଏଠି ସେମିତି କିଛି ଇ ଡାକ୍ତରଖାନା ନାହିଁ କି କିଏ ହଁ ଜଲ୍ଦି ଜଲଦିରେ ଯାଇକି ଚିକିତ୍ସା କରିପାରିବ। ତ ଆମେ ଏଠୁ ଦଶ କିଲୋମିଟର ଦୂରକୁ ଯାଇକି କିଛି ଅବସ୍ଥା ଚିକିତ୍ସା ଫିକିତ୍ସା କରୁଛୁ ଆମେ।
ମାନେ ବନ୍ଧୁ ଆପଣଙ୍କର ଏଇ ଏତେ ଏତେ ମାନେ ଏତେ ମାନେ ହଇରାଣ ହବାର ଆପଣ ନାହିଁ ବନ୍ଧୁ। ନା ଆପଣଙ୍କ ପାଖରେ ଅଛି ମାନେ ସଂସୋଧନ ଅଛି ଆପଣଙ୍କ ପାଖରେ ବନ୍ଧୁ।
ଆଜ୍ଞା ସେମିତି କିଛି ଏ କୁହନ୍ତି କୃତ୍ରିମ ପଦାର୍ଥ ଏମିତି ହୁଁ
ବନ୍ଧୁ ଆପଣ
ପ୍ରାକୃତିକ ଜିନିଷ ଅ କିଛି ଦାନ୍ତ ରେ ଦବା ଯେମିତି କିଛି ଏ ହାତରେ ତିଆରି କରିଥିବା ଔଷଧ ଯେତେବେଳେ ଆଇମା ମାନେ ଯେତେବେଳେ ପୁରୁଣା କାଳିଆରେ ଏମିତି ଦାନ୍ତର ଅବଶ୍ୟ ଅସୁବିଧା ଆସିଥିଲା ତ ସେମାନେ ଯେମିତି କି ପ୍ରୟୋଗ କରିଥିଲେ ସେମିତି ମୋ ଜେଜେମା ମୋର କରିଥିଲେ। ଛୋଟବେଳେ ଯେବେ ଏଇନା ଟିକେ ଜେମା ନାହାନ୍ତି ତ ସେ ଆଉ ଦାନ୍ତରେ ଟିକେ ଅସୁବିଧା ଆସୁଛି ଅଧିକା
ବନ୍ଧୁ ଆପଣଙ୍କୁ ଗୋଟେ କଥା ପଚାରି ପାରିବି କି?
ହଁ ପଚାରନ୍ତୁ ବନ୍ଧୁ।
ବନ୍ଧୁ ଆପଣଙ୍କ ଜେଜେମା ଯେତେବେଳେ ବୃଦ୍ଧ ଅବସ୍ଥାରେ ତ ଚାଲି ଯାଇଥିବେ ତାଙ୍କ ଦାନ୍ତ ବୃଦ୍ଧ ଅବସ୍ଥାରେ ଥିଲା ନା ଦାନ୍ତ ସବୁ ପଡି ଯାଇଥିଲା ମାନେ କଣ ଦାନ୍
ନାଇଁ ନାଇଁ କିଛିଟା ସେ ସେତେବେଳେରେ ଟିକେ ଅଧିକା ଏବେ ଯଉ ଆସୁଚି ଉଁ- ଔଷଧ ଫଉଷଦ୍ ଆସୁଚି ଏଇନା ଏବେ ଟିକେ ବେଶୀ ପ୍ରଭାବ ପକଉନି ସେତେବେଳେ ଯେତେବେଳେ ହାତରେ ତିଆରି କରୁଥିଲୁ ଔଷଧ ଗୁରା ସେତେବେଳେ ଟିକେ ଭଲ ପ୍ରଭାବ ପକଉଥିଲା କାରଣ ସେଗୁରା ସବୁ ଅ- ପ୍ରାକୃତିକ ଜିନିଷ ର ସବୁ ତିଆରି ହଉଥିଲା। ତ ସେଥିପାଇଁ ସେତେବେଳେ ମୋ ଜେଜେମା ଦାନ୍ତ ମୁଁ ଯେତିକି ଶୁଣିଚି କି ଜେଜେମା ଙ୍କର ମ ଦାନ୍ତ ଟିକେ ବହୁତ ଷ୍ଟ୍ରଙ୍ଗ ଥିଲା ସେ ସବୁ କିଛି ବୁଢୀ ଅବସ୍ଥାରେ ବି ସବୁ କିଛି ଖାଇଦଉଥିଲି। ଆଖୁଠାରୁ ଆରାମ୍ଭ କରି ସବୁ ଜିନିଷ ଖାଉଥିଲେ ସେ। ତ ସିଏ ମଲା ବେଳେ ମୁଁ ଦେଖ୍ ରଖିଦେଇକି ତାଙ୍କର ଦାନ୍ତ ଥିଲା ତ କିଛିରେ ଥିଲା କିଛିରେ ନଥିଲା।
ଓହୋ ବନ୍ଧୁ ଆଉ ଗୋଟେ ମୁଁ ଏପଟେ ଆମ ଏପଟେ ମୁଁ ଜାଣିଚି ଗୋଟେ କଥାଟେ ବନ୍ଧୁ କୁହନ୍ତି ଯାହା ଦାନ୍ତ ଯେତେ ମଜବୁତ୍ ଥାଏ ସେ ଦାନ୍ତରେ ମାନେ ଯାହା ଚାହିଁବେ ତାହା ଚୋବେଇ ପାରିବେ। ମା-ମାନେ କୁହନ୍ତି କି ଗୋଡି ପଥରକୁ ବି ଦାନ୍ତରେ ଚୋବେଇ ପାରନ୍ତି। ଆପଣ ଏଇ କଥାକୁ କଣ କେମିତି ଭାବୁଚନ୍ତି ସତ କି ମିଛ କଣ ଆପଣଙ୍କୁ ଲାଗେ?
ସେଟା ତ କେବେ ମୁଁ ମୋ ନିଜ ଆଖିରେ ଦେଖିନି ମୁଁ ଯେତିକି ଅ- ଏମିତି ଫୋନ୍ -ଫୋନ୍ ହେଲା କି କଉ ଆଉ ହ୍ୟାଣ୍ଡମେଡ୍ ଜିନିଷରେ ରେଡିଓ ଭିଡିଓ ହଉଚି ସେଥିରେ ଆମେ ଟିକେ ଟିକେ କିଛି ଶୁଣିଚୁ କି ଚଳଚିତ୍ରରେ ଦେଖିଚୁ।
ହଁ ବନ୍ଧୁ।
ଏ-ଆମେ ଖବର କାଗଜରେ ପଢିଚୁ ଯେତିକି କିି ଏଗୁରା ବି ସମ୍ଭବ ହେଇପାରେ ତ ଆମେ ବି କେବେ ଦେଖିନୁ ନା। ଆମେ କେମିତି ବିଶ୍ବାସ କରିପାରିବା।
ମୁଁ- ମୁଁ- ମୁଁ ଆମ ଯଉ ଘର ଲୋକ ମାନଙ୍କ ସାଙ୍ଗେରେ ମୁଁ ଆପଣଙ୍କୁ କିଛି ମୋ ବିଷୟରେ କହୁଚି ଆମ ଘର ଲୋକଙ୍କୁ ଆମର ଏ ନିମ୍ବ କାଠିରେ ଆମେ ଦାନ୍ତ ଘଷିଚୁ। ଲିମ୍ବ କାଠିରେ ଦାନ୍ତ ଘସିବା କାରଣ ବନ୍ଧୁ ମୁଁ ଆପଣଙ୍କୁ କହୁଚି ଦେଖନ୍ତୁ ନିମ୍ବ କାଠି ଆମେ ଦାନ୍ତ ଘସୁଚୁ ଆମ ଘର ଲୋକ କଣ ପାଇଁ ନା ଦାନ୍ତ ମୁଁ ଯେତେବେଳେ ଡକ୍ଟରଙ୍କୁ ମାନେ ଡାକ୍ତରଙ୍କୁ ଦେଖେଇଥିଲି ଡାକ୍ତର କହିଥିଲା ଆପଣ ନିମ୍ବ ଗଛରେ ଦାନ୍ତ ଘସନ୍ତୁ ନିମ୍ବର ଯଉ ପିତା ଅଂଶ ଟା ଥାଏ ସିଏ କୌଣସି ହଁ ଜୀବାଣୁ ମାନଙ୍କୁ
ଇଏ କୀଟାଣୁ ମାନେ ଆମ ଯଉ ଥାଆନ୍ତି ତା ଦେହରେ ଯଉ ଅବକାରୀ ପଦାର୍ଥ ସବୁ ଥାଆନ୍ତି ତାକୁ ସବୁ ବାହାର କରିକି ଆଉ ଦାନ୍ତକୁ ବେଶୀ କ୍ଷତି କରାଏନି।
ହଁ ମତେ ସେ ଆପଣ- ଆପଣ କେବେ ଆପଣ କେବେ ଯାଚନ୍ତି‌ ଆ ଥରେ ଗୋଟେ ବନ୍ଧୁ କୁହନ୍ତି ଦାନ୍ତରୁ ଅଚାନକ୍ ରକ୍ତ ପଡିବା ଆପଣ ତା ବିଷୟରେ ଜାଣିଚନ୍ତି ନା ଜାଣି ନାହାନ୍ତି କହିପାରିବେ?
ଦାନ୍ତରୁ ଅଚାନକ୍ ରକ୍ତ ପଡିବା
ହଁ ବନ୍ଧୁ।
ସେଟା ପୋକ ହେଇଯାଏ ବେଳେବଳେ ଦେଖି ଜା- ଶୁଣି ସିଏ ଜାଣିଥିବେ ମୁଁ ଜାଣିନି ଠିକ୍ ସେ ଆପଣ କିଛି
ହଁ ଦେଖନ୍ତୁ ବନ୍ଧୁ କଣ ହଉଚି ଦାନ୍ତରେ ପୋକ ଏଇ ପୋକ ଦାନ୍ତରେ ପୋ କୋ ପଡିଆ ନୁହଁ ଆଜ୍ଞା ଦେଖନ୍ତୁ ମୁଁ ତମକୁ କଣ କହୁଛି ଆମେ ଯେତେବେଳେ ଅତ୍ୟଧିକ ମିଠା ଜିନିଷ ଟି ଖାଉ ଦାନ୍ତ ଟିକେ ପରିଷ୍କାର ଭାବରେ ସଫା ନ କରୁଥାଉ ବନ୍ଧୁ କଣ ହୁଏ କି ସେ ତା ଦେହରେ ସେ ଧୀରେ ଧୀରେ କଣ ହୁଏକି ସେ ଯୋଉ ଗୋଟେ ଯୋଉ ଲେୟାର୍ ଲେୟାର ମାନେ ଗୋଟେ ପରେ ଗୋଟେ ପରଦ ପରେ ପରଦ ଦାନ୍ତ ଉପରେ ଜମାଟ ବାନ୍ଧେ ଯେମିତି ଦେଖିଥିବେ ମଣି ବନ୍ଧୁ ଦାନ୍ତ ଉପରେ ଗୋଟେ ହ ହଳଦିଆ କଲର ଗୋଟେ ରଙ୍ଗ ଗୋଟେ ଲିପ ଲାଗିଯାଏ
ଆଜ୍ଞା।
ବନ୍ଧୁ ଦେଖିଛନ୍ତି ନା?
ଆଜ୍ଞା ଆଜ୍ଞା।
ହଁ ସେଇଟା ହବା ଦ୍ଵାରା ଯେ ଆମେ ଯେମିତି ତାକୁ ଆମେ ଯଦି ଭଲସେ ସଫା ନ କରିବା ତାହା ଫଳରେ ସେ କଣ ହୁଏ କି ସିଏ ଅଧିକ ପରଦ ପରେ ପରଦ ଲାଗିକି ଦାନ୍ତ ଭିତରେ ଗୋଟେ ଛୋଟ ଛୋଟ କ୍ଲିପ୍ସ ଛିଦ୍ର କରିକି ତା ଭିତରକୁ ଯାଇ ନାଡି ମାନଙ୍କୁ ସେମାନେ ନଷ୍ଟ କରିଦିଅନ୍ତି।
ଓହୋ ସେଥିପାଇଁ ଦାନ୍ତରୁ ରକ୍ତ ପଡେ।
ହଁ ଆଉ ବନ୍ଧୁ ମୁଁ ଆଉ ଗୋଟେ କଥା ଜାଣିଥିଲି ଆପଣ ତ ଜେଜେମାଙ୍କ କଥା ଆପଣ କହିଲେ ସିଏ ଏମିତି ଥିଲେ। ଏବେକା ଯେ ଏବେକା ଯୋଉ ପିଢିଙ୍କି ଆପଣ ଦେଖୁଛନ୍ତି ତାଙ୍କ ବିଷୟରେ ଆପଣ କଣ କହିବେ ତାଙ୍କ ଦାନ୍ତ ବିଷୟରେ ଆପଣଙ୍କ ମତାମତ ଟା କଣ ରହିବ ଯେ କଣ କଲେ କଣ ହବ ଟିକେ କହିପାରିବେ?
ଏବେ ଏବେ ଯୋଉ ଲୋକମାନେ କି ଆମେ ଯୋଉ ଯେତିକ ରାଜ୍ୟବାସୀ ହଉ ଦେଶବାସୀ ହଉ ଏବେ ଆଉ ଆ ଆଗ ଭଳିଆ ସେମିତି ପ୍ରାକୃତିକ ଜିନିଷରୁୁ କିଛି ତିଆରି କରି ପାରୁନାହାଁନ୍ତି ଦାନ୍ତ ପାଇଁ ଏବେ ‌ହେନେ ସବୁ ଆସିଲା ସବୁ କିଛିଟା ସିଏ ମାନେ ବହୁତ ସହଜରେ ସେଇ ଜିନିଷ ଗୁରା ତିଆରି କରିପାରୁଛନ୍ତି ଔଷଧ ଦ୍ଵାରା। ତ ସେତେବେଳେ କଣ ଆମେ ନା ଚକିରେ ପେଶିକି ପୁରା ବାଟି ବୁଟିକି ସେ ଔଷଧ ମାନଙ୍କୁ ନେଇକି ଦାନ୍ତରେ ଦଉଥିଲେ ଯେତେବେଳେ ଦାନ୍ତ ଆମର ବିନ୍ଧୁଥିଲା। ଏଇ ଦାନ୍ତରୁ ଯେତେବେଳେ ରକ୍ତ ପଡୁଥିଲା ସେତେବେଳେ କଣ କରୁଥିଲେ କି ଶିଳରେ ବାଟିକି ତାକୁ ଦାନ୍ତ ମୁଳରେ ଦଉଥିଲେ ଯେଥିପାଇଁ ଆମ ଦାନ୍ତଟି ଏ ଭଲ ଓ ଆଉ ଅଧିକା ଦିନି ଚାଲି ପାରୁଥିଲେ। ଏ ସୁରକ୍ଷିତ ପାଉଛେ ଆମେ ସବୁ ଆଗକୁ।
ହଁ।
ତ ଏଇନା ଏଇରା ସବୁ ଆସୁଛି ଯୋଉ ଅ ଅବିକା ଏଇନା ଯୋଉ ଆପଣ ମ ମାନେ ହାତରୁ ତିଆରି କରିଦଉଚେ ମେସିନ୍ ଫେସିନ ତା ଧେରେ ସିଏ ବହୁତ କମରେ ତିଆରି ହଉଛି ମାନେ ଏତେ ବି ପ୍ରଭାବ ପଡୁନି ସେ ମେ ଔଷଧରେ। ସେଥିପାଇଁ ଏବେକାର ଯୋଉ ଲୋକମାନେ ଅଛନ୍ତି ତ ତାଙ୍କର ଦାନ୍ତ ଚି ନା ଟିକେ ଖରାପ ପ୍ରଭାବ ପଡୁଛି।
ଅ ତାମାନେ ବନ୍ଧୁ ଆପଣଙ୍କ କହିବା କଥା ଏଇଆ କି ଏବେ ଆଗେ ଆଗକା ଯେନେରେସନ ରେ ମାନେ କିଛି ପ୍ରସ୍ତୁତିରୁ ମିଳୁଥିବା ଜିନିଷରୁ ଆମେ ଦାନ୍ତ ପାଇଁ କିଛି ଉପଚାର କରୁଥିଲେ ଏ ଏବେ କିଛି କେମିକାଲ ଯୁକ୍ତ ରାସାୟନିକ ଜିନିଷ ମିଶିକି ଏବେ ଯୋଉ ଦାନ୍ତ ପାଇଁ ଉପଚାର କରୁଛେ ସେଥିପାଇଁ ଆମ ଦାନ୍ତଟି ଟିକେ କମଜୋର ରହିଯାଉଛି। ଆଗ ପରୀକା ବୃଦ୍ଧ ଆଗ କାଳିଆ ଲୋକଙ୍କ ପରି ଆମ ଦାନ୍ତର ଆଉ କିଛି ରହୁନି। ଯାହା ହଉ ବନ୍ଧୁ ଆ ଆପଣ ମତେ ଏତେ ପରାମର୍ଶ ଦେଲେ ଆପଣଙ୍କଠୁ ମୁଁ କିଛି ଶିଖିଲି। ଯେ ଆପଣଙ୍କ ବୁଢୀ ମାଙ୍କଠୁ ଆପଣ ଜାଣିଥିଲେ କଣ ଲେପ ଦେଇଛନ୍ତି ଯାହା ହୋଉ ମତେ କହିଲେ। ଯାହା ହୋଉ ବନ୍ଧୁ ବହୁତ ଭଲ ଲାଗିଲା ବନ୍ଧୁ ଯା ହେଉ ଆପଣ ବନ୍ଧୁ ଯେତେବେଳେ ବି ଜାଣିବାକୁ ଚାହିଁବି ଆପଣଙ୍କୁ ମୁଁ କହି ପାରିବି। ଆପଣ ଏତେ ପରାମର୍ଶ ଦେଇଥିବାରୁ ଧନ୍ୟବାଦ ବନ୍ଧୁ ରଖୁଛି ବୁନ୍ଧୁ।
ଆଜ୍ଞା ଧନ୍ୟବାଦ।
ଆମଚ୍ଛା